ହଁ କଣ କରୁଚ?
ଖାଉଥିଲି।।
ଖାଇସାରିନୁ ଏତେ ରାତି ହେଲାଣି।।
ହୁଁ ନାଁ।।
କଣ ଖାଇବା ହେଇଚି?
ଆଜି ହେଇଚି ଆଳୁ ଧୋକା ତରକାରୀ ଆଉ ଅମୃତଭଣ୍ଡା ଗାଜର ବାଇଗଣ ସବୁ ପଡିକି ସନ୍ତୁଳା ଗୋଟେ ରୁଟି। ଚାଟ ସ ଥିଲା ସନ୍ଧ୍ୟାବେଳେ ସିଏ ଖାଇ ନ ଥିଲି ଥିଲା ଖାଇଲି ଆଉ ନଡିଆ ପିଠା ହେଇଚି ଅରୁଆ ଚାଉଳ ନଡିଆ ମିଶେଇକି ବଟା ହେଇକି ସେ ପିଠା ଚାଟ ଖାଇ ଦେଇଥିଲି ପିଠାଟି ନେଇ ଆସିି ସେଠୁ ଖାଇବା ପାଇଁ
ଅ ହ ଯାହା ହୋଉ ବଢିଆ ବଢିଆ ଆଇଟମ୍ ସବୁ ହେଇଚି। ନୂଆ ନୂଆ ଆଇଟମ୍ ବି ଶୁଣିଲି। ସବୁ ଟେଷ୍ଟ ତ ନଡ଼ିଆ ପିଠା ଟା ଟେଷ୍ଟେ
ହୁଁ ନଡିଆ ପିଠା ଟା ବହୁତ ଟେଷ୍ଟି ଭଲ ଲାଗେ ନଡିଆ ଚାଉଳ ମିଶେଇକି ବାଟି ଦବ ରଷୁମ୍ ପଣି ରେ ଟିକେ ପକେଇକି ଖାଲି ଚାଉଳ ନ ତାକୁ ମିସେଇକି ବଟା ହବ।
ହଁ ହଁ।
ସିଏ ବି ଫୁଲି ବ। କାଟିକି ରଖିବ ଏଥିରେ ଗ ଉଷୁମ ପାଣି ଟିକେ ଦେଇକି ଗୋଳେଇବ ଉଷୁମ ପାଣି ଦେଲେ ଟିକେ ବେଶୀ ଭଲ ହୁଏ ଆଉ ତମ ହିସାବରେ ଯଦି ଖାଇବା ସୋଡା ପକେଇବାକୁ ଚାହିଁବ ପକେଇବ ଟିକେ ବେଶି ଫୁଲିବ ନରମ ହବ ବୋଲି ନ ପକେଇଲେ ବି ଚଳିବ। ତାପରେ ଚିନି ପଡିବ ଟିକେ ମିଠା ଲାଗିବ ତାକୁ ତାକକି ପକେଇବ ପିଠା ଟା ଯୋଉ ଗୋଟିଏ ମାନେ ଏମତି ବୁଲା ହବନି ଚକୁଳି ଭଳିଆ ଖାଲି ପଡିବ ତ ହବ ତାକୁ ବି ପାଣି ଛିଞ୍ଚି କି ତାକୁ ଘୋଡେଇଦବ ହଁ